ହ୍ୟାଲୋ।
ଭାଇ ଗୁଡ୍ ମର୍ଣ୍ଣିଙ୍ଗ୍।
ହଁ ମର୍ଣ୍ଣିଙ୍ଗ୍।
କଣ କରୁଚନ୍ତି?
କିଛି ନାଇଁ ବସିକି ଲେଖୁଥିଲି ଟିକେ ଆଉ।
ଉଁ ହୁଁ ହୁଁ ହୁଁ। ନା ମୁଁ କହିଲି ଟିକେ ଫୋନ୍ କରିଦେବା ଦେଖିଆ କଣ କରୁଚନ୍ତି ସବୁ ଗ୍ରୁପ୍ ରେ।
ଆପଣ କଣ କରୁଛନ୍ତି?
ନା ମୁଁ ତ ଏଇ ଅଫିସ୍‌ ମୋର ନଅଟା ତିରିଶ ଏ ଜଷ୍ଟ ଷ୍ଟାର୍ଟ ହେଲା ଦଶଟାରୁ ଷ୍ଟାର୍ଟ ହେବ ଅଫିସ। ମାନେ ଅଫିସରେ ପହଞ୍ଚିଗଲେଣି ବ ଫ୍ରି ରେ ଥିଲି। ମେସେଜ୍ ଟା ତୁମର ଆସିଲା ମୁଁ ସେ ନେଇ କଲ୍ କରିଦେଲି ଆଉ।
ଆରେ ନାଇଁ ମୁଁ ଲେଖୁଥିଲି ମୋର ବି ସରିଗଲା ନା ମୁଁ ସେଇଥିପାଇଁ କହିଲି ଦେଖିବା ଟିକେ ଟ୍ୟାକ୍ସ ଗୁଡା କମ୍
ହ
ହ୍ୟାଲୋ।
ଉଁ।
ହଁ ସେ ଏବେ ବସିଥିଲି ଫ୍ରି ରେ ଆଉ।
ଅ ମ୍ ଘରଟା କୋଉଁଠି?
ଆମ ଘର କେଉଁଝର।
ନା କେଉଁଝର ତ ମୁଁ ଜାଣିଛି ମାନେ ମାନେ ନିପାଣିବା
ଗାଁ ନାଁ ନା କଣ ଜାଣିଚନ୍‌?
କୋଉଟା
କଣ ସେ ଜାଣିଛନ୍ତି?
ହଁ।
ହଁ ସେଇ
ଆଚ୍ଛା ଆଚ୍ଛା।
ହଁ ସେ କଣ କଁସରପରା।
ତମ ଗାଁ କୁ ଆ ମୁଁ ପରଦିନ ଯାଇଥିଲି। ନା ମୁଁ ତୁମ ଗାଁକୁ ପରଦିନ ଯାଇଥିଲି। ଏଇ ଯୋଉ ଲିନୁ କୁ ଜାଣିଥିବ ତ ଉଁ କଣ?
କଣ? ହ୍ୟାଲୋ।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
ହୁଁ।
ମୁଁ କହିଲି ତମେ ତମ ଏରିଆ ଝିଅ ତମେ ଜାଣିନ?
ନାଇଁ।
ଆଚ୍ଛା ଆଚ୍ଛା ନାଇଁ ମୁଁ ସେଇଠି ଯାଇଥିଲି ତ ଆମର ଗୋଟେ ସୁଧି ଘର ଥିଲା। ଉଁ ସେ
ଓହୋ କଅଁସର ପିଲା?
ନାଇଁ ମୁଁ ଥିଲି ନିପାଣିଆରେ କିନ୍ତୁ କଅଁସର ଯାଇଥିଲୁ ସେ କାମ ଟିକେ ଥିଲା ଜଣଙ୍କ ପାଖକୁ ଯାଇଥିଲୁ ଆଉ।
ହୁଁ ହୁଁ ମାନେ ଜାଣିଛନ୍ତି ଆପଣ।
ତମ ଏରିଆ ଟୋଟାଲ୍ ଜାଣିଛନ୍ତି ଭଲ କି।
ହୋଉ ଭଲ ଆ ଯିବେ। ଚଳପ୍ରଚଳ ଏପଟେ ତମର ଚାଲିଚି ଆଉ।
କାଇଁ ତମ ଏ ବର୍ଷ କାଇଁ ତମ ଏରିଆ ଟା ରଜ ଏତେ ଜଣା ପଡ଼ିଲାନି ବାଗ?
ନା ଏଥର କାଇଁ କରିନାହାନ୍ତି ଭଲସେ।
କାରଁ ତମର ଯୋଉ ମାନେ ଉଁ ମ୍ ମୁଁ ଲାଷ୍ଟ ପାଞ୍ଚ ବର୍ଷ ଭିତରେ ଦେଖି ଯାଇଚି ତମ ଏରିଆଟା ପୁରା ଫେମସ୍ ପୁରା ମାନେ ରଜ ପାଇଁ। କାଇଁ ଏବର୍ଷ କିଛି ସେମିତି ଜଣା ପଇଲାନି।
ନାଇଁ ଏ ବର୍ଷ କଣ ହେଲା କେଜାଣି କିଛି କଲେନେଇଁ ବର୍ଷା ଫର୍ଷା ତ ଏ ବେକାର ଫେକାର କଲା ଲାଷ୍ଟ ଏଥିରେ ଭଲ ଇଏ ଫିଏ ଦୋଳି ଫୋଳି ପକେଇ ନଥିଲେ।
ହୁଁ ଦୋଳିବି ଅ ପ୍ରତି ପୁରା ମାନେ ସାହିରେ ମାନେ ଯୋଉ କମ୍ପିଟିସନ କାଇଁ ଏଥର ଦେଖିବାକୁ ମିଳିଲାନି ସେମିତି। ମାନେ ହେଇଚି କିନ୍ତୁ ସେଇ ମାତ୍ରାରେ ନାହିଁ।
ହଁ ସେଇଆ। ଏ ଥର ବି ସେ ଏ ମୁଣ୍ଡ ଖେଳେଇଲେନି। ଇଏ ସିଏ ବାଲିପାଲି ଏଥର କିନ୍ତୁ ଭଲ କରିଥିଲେ ଦୋଳି।
ହୁଁ ହୁଁ। ସେ ହଁ ସେମାନେ ମ, ମୁଁ ଟୋଟାଲି ବୁ ଟୋଟାଲି ବୁଲିଚି ସେ ଏରିଆ ଟାକୁ ମାନେ ।
ମୁଁ ତ ତିନି ଦିନି ହେଲା ସିଆଡେ ବୁଲି ବୁଲି
ତୁମେ ଏବେ କଣ କରୁଚ? ହୁଁ ହୁଁ।
ଏ ମୋର ଏବେ ପଢା ପଢି ଚାଲିଛି। ଏଇ ରେକୋଡିଆ ରେ ପଢୁଛି ପରା।
ମୋ କଉତୁ କୋଉ ଇଏରେ, ନା ନା କଣ ଚାଲିଚୁ କଣ ପା, ପ୍ଲସ୍ ଥ୍ରୀ ଅ ମାନେ ସାଇନ୍ସ ନା କଣ ଆର୍ଟ୍ସ କମର୍ସ?
ନା ନା ଆର୍ଟସ ନା। ସାଇନ୍ସ ଫାଇନ୍ସ ପାରିବୁନି ଖାଲିଟା
ମାନେ କୋଉ ଇୟର ଏଟା ମାନେ
ଲାଷ୍ଟ ଇୟର। ଏଇଟା ହେଲା ଲାଷ୍ଟ ଇୟର ମୋର।
ତାପରେ
ତାପରେ ଦେଖିବା କଣ କରିବା ଆଉ।
ତମର ତ ସେପଟୁଆ ମାନେ ସବୁଠୁ ବେଷ୍ଟ ଜିନିଷ ହଉଚି ପ୍ଲାଣ୍ଟ ଏରିଆ।
ସେଇଆ ପା।
ତମର ମାନେ ବୁଁ ଘର ପାଖରେ ସୁବିଧା ପୁରା।
ଘର ପାଖରେ କୋଉଠି ଏଇଠୁ ହ
ଆ ପାଖେରେ କେତେ ପ୍ରାୟ କୋଡିଏ ହଁ ଡୁବୁରିଟା ହେଇଯିବ ପନ୍ଦର ହଁ ପ୍ରଥ କୋଡ଼ିଏ ପଚିଶି ଯାହେଲେ ହେଇଯାଉଚି।
କୋଡିଏ ପଚିଶ୍ ପଚିଶ୍ ତ ହେଇଯିବ ଆଉ।
ଉଁ, ନା ତମର ମେଜରିଟି ସେପଟେ ସେ ପ୍ଲାଣ୍ଟ୍ ଉପରେ ଡିପେଣ୍ଡେଡ୍ ନା ଆଉ।
ହଁ ସେଇଆ ପରା। ଅଧାରୁ ଅଧିକ ସବୁ ପ୍ଲାଣ୍ଟ ଉପରେ ଡିପେଣ୍ଡେଡ଼୍।
ହୁଁ କାରଣ ମୁଁ ସକାଳୁ ଦେଖୁଚି ସେ ଯୋଉ ଅଁ ମହୁଲବଣ ପାଖରେ ଠିଆ ହେଇଥିଲି ମୁଁ ଅଧଘଣ୍ଟା ଖଣ୍ଡେ ସେମାନେ ତମ ପ୍ଲାଣ୍ଟ ଏରିଆ ଆଉ ଏ ପଟରୁ ପ୍ରବଳ ବାହାରିକି ଯାଉଚନ୍ତି।
ହଁ ପରା। ବହୁତ୍ ଆସୁଛନ୍ତି।
। ଆଉ କଣ କୁହ?
କାଇଁ ତମେ ତ ଗାଧେଇ ଫାଧେଇ ଖାଇ ଖୁଆ କି ଯାଇଥିବ। । ସକାଳୁ ଉଠୁଚ ବୋଧେ ରାତି ଚାରିଟାରୁ?
ନା ନା ଏଇ ମୁଁ ଉଠିଲା ବେଳକୁ ଉ ଆ ସାତଟା ସାଢେ ସାତଟା ସାତଟା ରେ ଉଠିକି ଅ ଦି ଜଣ ଜାକ ପୁଣି ଇଏ ନା। ଉଁ ମିସେସ୍ ବି ଉଁ ଉଁ ସିଏ ବି ଜବ୍ ପର୍ସନ।
ହୁଁ।
ମୁଁ ବି ଇଏ। ତାପରେ ଝିଅ କୁ ସ୍କୁଲ ଲେ ଛେଡ଼ିକି ଆମେ ବାହାରିକି ଆସିଲା ଏଳୁକୁ ସାଢ଼େ ନଅ ପୁରା ଇଏ ପୁଡ଼ା
ଉୁଁ। ସୋଇଆ ମୁଁ ତ ଉଠିକି ଚାରଟା ଏଳେ ରନିଂ ଯାଉଚି ଡେଲି ଆଉ।
ଉୁଁ ହୁଁ। ତୁମେ କେ ଦିନି ହେଲା ଜଏନ୍‌ କଲଣି? ଏତରେ। ନ୍ୟଜଲାଣ୍ଡ ଟା କହିପାରିବ!
କେତେନି ହବ ଚାରି ପା ବେଶୀ ନାଇଁ ହବ ଏ ଗୋଟେ ସପ୍ତା ଭଳିଆ ଆଉ।
ଆଉ ତମେ ରାତିରେ ମୋତ୍ ଫୋନ୍ କରିବ ରାତିରେ ତୁମେ ତମର ଯେତିକି ବାକି ଥିବ ଇଏ କଲିଆ ଟାକ୍ସ୍ ଉଆ କମପ୍ଲିଟ୍ କରିଦବା ଆଉଁ।
ହଁ ତମେ ଏ ବ୍ୟସ୍ତ ଅଛ କି?
ନା ମୁଁ ଉୁଁ ଫ୍ରି ଅଚି ମୁଁ ଫ୍ରି ମାନେ ମାନେ ସନ୍ଧ୍ୟା ବେଳେ ମୁଁ ସାତ୍ ସାତଟା ପରେ ପୁରା ଫ୍ରି ଥିବି।
କାମ୍ ଫାମ ସର୍ ଯାଉଚି ଆଉ ସରିିକି ବାଦେ ଆସିକି ଫୁଣି ରୋଷେ
ଉୁଁ ନାଇଁ ରାତ୍ ରାତିରେ ମୁଁ ଆଉ କୁଆଡେ ବୁଲା ବୁଲି ନେଇଁ ମୁଁ ରା ତିରେ ଘରେ ଥାଏ ନା ନା କ୍ରିକେଟେ ଛାଡ଼ା ହଉନି କ୍ରିକେଟ୍ ସଣ୍ଡେ ଯୋଉ ଶନିବାର, ରବିବାର ଏ ଦି ଦିନି ଏ ଅଛି ସେଟା ପୋଗ୍ରାମ୍। ସକାଳୁ।
ଅହ୍ ମୁଁ କହିନି ଅପସୋସ ରହିଯାଉଥିବ ସେଟା ଖେଳି ପାରୁନଥିବ ଆଉ।
ନାଇଁ ସେଇଟା ହଉଚି ଶନିବାର, ରବିବାର କେବଳ।
ଅ ହ ଖେଳ ଟା ଆଗେ ଖାଇବିନି ବରଂ କ୍ରିକେଟ ଆଗେ ଖେଳିବି।
ହୁଁ ସେଟାରେ ଫୁର୍ସତ ଦେଇହବନି ତା ପାଇଁ ପୁରା ପାଞ୍ଚ ଦିନି ଆଗୁରୁ ପ୍ଲାନ୍ କରିକି ଉୁଁ
ଆମ ଗାଁ ତ ସେ ରାଜୁ ଭାଇ ତାର ଫେମସ ସେ ତାର ପଳେଇଲାଣି ଖେଳିତେ ବାହାରକୁ ଖେଳି
ଜ୍ୟୋତି କିଂ ଚିନିଚ?
ନା।
ରାମଜ୍ୟୋତି?
ନାଇଁ ତମେ ଆଜି କହିଲ ମୁଁ ନୂଆ ଗୁଡା ନୂଆ ନୂଆ ଶୁଣୁଛି।
ଉୁଁ। ଏ ଯୋଉ ଉଁ ତାହେଲେ ଆକୁ ମାନେ ଆଉଁ ନିପାଣିଆରେ କାହାକୁ ଚିନିଚ କହିଲ?
ନିପାଣିଆରେ ମୁଁ କାହାକୁ ଏମିତି ଚିନିନି ମୁଁ ତ ଆମ ଗାଁ ପାଖ ଗାଁର ଅଧେ ଛୁଆଙ୍କୁ ଚିହ୍ନିନି। ଏ ମୋର ଖାଇଲି ପିଇଲି ଘରେ ଗଡିଲି ଫୋନ ଦେଖିଲି ସଇଲା। କି କଳେ କଲେଜ ଫଲେଜ ଗଲି ସେତିକି।
ଉୁଁ ହୁଁ।
ଆଉ ତାପରେ ଆସିକି ମୋ ଟିକେ ଲେଖା ଲୁଖି କରିକି ସେତିକି ତାପରେ କଣ।
ଉୁଁ ହୁଁ।
ସେଇଆ ତ ଟାଇମ୍ କେତ କାହା ସାଙ୍ଗରେ ଇଏ କରିବୁ ସିଏ କରି
ଦିଅ ପା ଭଲ ଅଛି ନା ଆପଣଙ୍କର?
ହୁଁ ସବୁ ଠିକ୍ ଠାକ୍।
ହଁ ଭଲ ଆଉ ଅଜ ହେଇଥିଲା ନା ନାଇଁ ଆପଣଙ୍କ ଏଠି?
ହୁଁ।
ରଜଫଜ ସରିବଣି ବୋ ବାଟା ବୋ
ଅ ସିଏ ସବୁ ସରିଗଲାଣି।
ଡ୍ୟାନ୍ସ୍ ଫ୍ୟାନ୍ସ୍ କରି ଗଡୁଥୁବ ମୋ ଦେଇଙ୍କର ଗୋଟେ ବାହାରଗୋଉ ବାହାଘର ଯେ ଯୋଉ ଏକ ତାରିଖ ନା କଣ ଆଜି ତାଙ୍କର ଅଛି ଏନଗ୍ରେଜମେଣ୍ଟ। କଣ ସେଟେ କୁହନ୍ତି ସେ ପାଟିରେ ପସୁନି ସେଇଆ ତାଙ୍କର ଅଛି ଆଜି କଣ ମୁଦି ବୁଦି ପିନ୍ଧା ବୋଧେ ଆଉ ଭାଇଙ୍କର ସରିଥିଲା
ସେଇଠି ଇଏ ମନ୍ଦିରରେ କରିଥିବ ଯେଉଁ ଏଡ଼ଆ ଆମର ମନ୍ଦିରରେ ହେଉଥିବ ବୋଧେ
ମନ୍ଦିର ନୁହେଁ ଦାଣ୍ଡ ବାଘର ହବ ଘରେ ଘରେ ଘରେ ଘରେକରିବେ।
ନାଁ ତମର ସେପଟେ ଯୋଉ ମନ୍ଦିରଟା ଯୋଉ ଧଳା ଯୋଉ ଇଏ ମନ୍ଦିର ଟା ମ
ସେ ପିଲା ଘର କେଉଁଝର ଆଡେ ସିଏ ପୁଣି
ହୁଁ। ତଣ ସେଠ ଯେଉଁ ମନ୍ଦିରଟା ଣ ସେ ବଡ଼ ମନ୍ଦିରଟା ମୋର ମନେ ପଡ଼ୁନାହିଁ
ଜଗନ୍ନାଥ ମନ୍ଦିର।
ହଁ ଜଗନ୍ନାଥ ମନ୍ଦିର। ସେ ବଡ଼ ଟେନ କି ସେ ହ ନୁହଁପଡ଼ା ପାଖରେ। ସେଇଠି ଗୋଟେ ଆମର ହଁ ଦେଓଗାଁରେ ସେଇ ଟାଇମ୍ର ଗୋଟେ ଏନଗେଜମେଣ୍ଟ ହେଇଥିଲା ଲାଷ୍ଟ ଇୟର।
ହୁଁ ହୁ। ଦେଓଗାଁ ରେ ହେଇଥିଲା।
କଣ କହିଲ?
ଦେଓଗାଁ ରେ।
ଦେଓଗାଁ ରେ ଦେଓଗାଁ ରେ।
ବାହାଘର
ତାକୁ କହିବି ନା ବାହାଘର ସେଠି ନାଇଁ ଘରେ ବାହାଘର ହେଇଥିଲା କିନ୍ତୁ ସେଇଠି ଖାଲି ମୁଦି ପିନ୍ଧା ପିନ୍ଧି ସେଇଠି ହେଇଥିଲା ଆଉ।
ଓହୋ ମୋ ଭାଇଙ୍କର ବି ଜଣେ ତାଙ୍କର ବି ସେଇଠି ହେଇଥିଲା ଏଇ ଯୋଉ ନୂଆ ବଡାରେ ହେଇଥିଲା।
ହୁଁ ହୁଁ ହୁଁ।
ତମେ ତ ସବୁ ଜାଣିଛ ଗାଁ ଫାାଗୁଡା ଚରା ବୁଲା
ନା ତମ ଏରିଆରେ ତମ ଏରିଆରେ ମୋର ବାହା ହେଲା ଉଣେଇଶି ମସିହାରେ ଛଅ ବର୍ଷ ମୁଁ ତମ ଏରିଆରେ ମାନେ ସେ ପାଖାପାଖି କେଉଠି ମାନେ ଛାଡ଼ିନ ମାନେ ସବୁ ଗାଁ ସବୁ ବୁଲି
ହଁ ଭଲ ବୁଲାବୁଲି କର କିଛି ନାହିଁ ଆଇବି କି ବୁଲିବା କଥା ଆଉ ଲାଇରେ ଆଉ କଣ ଅଛି।
ହଉ ଆମେ ରାତି କଥା ହବା ଆ ଅଫିସଇଲାଣି ରାତି କ ହେ ହ ହୋ। ରହିଲି। ସଉ ସବୁଠିକ କରୁ